ହାଲୋ।
ହଁ କୁହନ୍ତୁ?
ଆପଣ କଣ କରୁଥିଲେ କି ଆଉ ଆପଣଙ୍କ ଆଡେ ର ରଜ କେମିତି କଣ ଚାଲିଛି କି ରଜ ପାଖେଇ ଲାଣି ସବୁ ଆପଣଙ୍କ କଣ କିଛି ରଜ ମହୋତ୍ସବ ହଉଛି କି?
ହଁ ଆସେ ହଁ ଆମର ଏବେ ର ରଜ ତ ଆସିଲାଣି ରଜ ଆଗରୁ ହିଁ ଆମକୁ ପ୍ରସ୍ତୁତ ହେବାକୁ ପଡେ ତ ମହୋତ୍ସବ ପାଇଁ ବହୁତ ଦୋଳି ପଡିଲାଣି। ତ ରଜ ଆଗକୁ ଆସିବ ସେଥିପାଇଁ ନୂଆ ଡ୍ରେସ୍ ତ ନୂଆର ଅର୍ଣ୍ଣାମେଣ୍ଟସ୍ ସବୁ କିଣା ସରିଲାଣି ତ ମହୋତ୍ସବ ପାଇଁ ଦୋଳି ସବୁ ଯୋଉ ସାଜସଜା ହବ ଯୋଉ ଫୁଲ ପିଠା ହବା ପାଇଁ ସବୁ ସାମାନ ସବୁ ଆସିକି ରହିଲାଣି। ତ ଏଠି ଆମର ବି ସତସଙ୍ଗ୍ ବି ହୁଏ ରଜକୁ ହଁ ତ ଠା ଠାକୁରଙ୍କର ବି ଭଜନ ସନ୍ଧ୍ୟା ବି ସନ୍ଧ୍ୟା ବେଳେ କରାଯାଏ ରଜରେ ବହୁତ ପ୍ରକାରର ଖେଳ ପାଇଁ ବି ପ୍ରତିଯୋଗିତା ଟେ ରହିଛି। ଆପଣ ଯଦି ଚାହିଁବେ ବି ଆସିବେ ଆସିଲେ ଦେଖିକି ଯିବେ। ଭଲ ଲାଗିବ ବି ଆପଣଙ୍କୁ।
ଆଜ୍ଞା ଆମର ବି ଏ ଏପଟେ ଏମିତି ରଜର ସବୁ ଦୋଳି ପାଇଁ ସବୁ ପ୍ରସ୍ତୁତି ଚାଲିଛି। କାଠ ହଣା ହେଇକି କାଠରୁ ସବୁ ଦୋଳି ତିଆରି ଚାଲିଛି। ଆଉ ସବୁ ସଜାସଜି ହବ ରଜ ପାଖେଇ ଆସିଲାଣି ଆଉ କିଣାକୁଣି ବି ସେମିତି ଡ୍ରେସ୍ ପ୍ୟାଣ୍ଟ ସବୁ କିଣାକୁଣି ଆ ଚାଲିଛି ସବୁ ମଝିରେ ମଝିରେ ଯାଉଛୁ ଗୋଟେ ଗୋଟେ ସବୁ କିଣା ହଉଛି। ଆଉ ରଜ ତ ସଜବାଜ ସବୁ ଜିନିଷ ଆସିବ ଆଉ। ଆଉ କଣ ଆପଣଙ୍କ ପିଠା କୁଣ୍ଡା କଣ କରିବେ?
ହଁ ତ ଆମର ତ ରଜରେ ନିହାତି ମୁଖ୍ୟତଃ ପୋଡ ପିଠା ହବ ସେ କାକେରା ପିଠା ଆଉ ତ କ୍ଷୀର ପୋଡପିଠା ହୁଏ ଚକୁଳି ହୁଏ ମୁଆ ପିଠା ହୁଏ ଏମିତି ଅନେକ ପ୍ରକାରର ପିଠା ହୁଏ ଖିରି ବି ହୁଏ। ତ ରଜରେ ତ ଯୋଉଟା ମୁଖ୍ୟ ହେଲା ସେଟା ପାନ ସେଟା ବି ଆମେ ପାନ ବି ବହୁତ। ପ୍ରକାରର ପାନ ଖାଉ ମିଠା ପାନ ତ। ଓ ପାନ ଏବଂ ତା ସାଙ୍ଗରେ ବହୁତ ପ୍ରକାରର ମିଠା। ତ ସେ ରସଗୋଲା, ଗୋଲାପ ଜାମୁନ, କ୍ଷୀରଗଜା, ସନ୍ଦେଶ, ପେଡା ଏମତି ବହୁତ ପ୍ରକାରର ମିଠା ବି। ହୁଏ ଛୋଟ ଛୋଟ ପିଲାମାନେ ସବୁ ମହୋତ୍ସବରେ ମିଶିକି ଦୋଳି ଖେଳୁ ସେ ଦୋଳି ପାଖରେ ହିଁ। ସେମାନଙ୍କୁ ମାନେ ବଡ ପିଲାମାନେ ଛୋଟ ପିଲାମାନଙ୍କୁ ସଜବାଜ କରିଦିଅନ୍ତି। ସଜବାଜରେ ଅଳ ସେଟା ତ ମୁଖ୍ୟ ରଜରେ ଯୋଉ ଝିଅ ମାନେ ଅଳତା ଲଗାନ୍ତି। ଅଳତା, ମେହେନ୍ଦୀ ଏବଂ କୁକୁମ, ବିନ୍ଦୁ। ସବୁକିଛି ଆଉ ଆପଣଙ୍କ ଆଡ଼େ କେମିତି କଣ ରଜରେ ସଜବାଜ ହୁଅନ୍ତି?
ଆମ ଆଡେ ତ ସ ରଜରେ। ସବୁ ସକାଳୁ ଉଠି ଗାଧେଇ ପାଧେଇ ସବୁ ସଜବାଜ ହେଇ ମିଶିକି। ସେଥିରେ ରଜରେ ତ ଚ ଚପଲ ପିନ୍ଧା ଯାଏନା କି ଖାଲି ପାଦରେ ବି ବୁଲା ଯାଏନା କଦଳୀ ପାଟୁଆ ପିନ୍ଧା ଯାଏ। ଆଉ ରଜ ଦିନ ତ ସବୁ ବୁଲାବୁଲି ଦୋଳି ଖେଳା ଖୁଳିରେ ମେହେନ୍ଦି ଫେହେନ୍ଦି ଲଗେଇ ହୁଏନି। ତ ରଜ ପୂର୍ବ ଦିନ ରାତିରେ ବସିକି ସବୁ ମେହେନ୍ଦୀ ଲଗଉ। ଏ ମାନେ ନିଜ ନିଜ ଭିତରେ ମିଶିକି ଲଗେଇ ଦେଉ। ଇଏ ତା କୁ ଲଗେଇଦେଲି ସେ ମୁଁ ଜ ଜଣଙ୍କୁ ଲଗେଇଦେଲି ସିଏ ମତେ ଲଗେଇଦବ ସେମିତି କରିକି ଲଗେଇଦେଉ। ଆଉ ତା ପରଦିନ ସକାଳୁ ଉଠି ଗାଧେଇ ପାଧେଇ। ପିଠା ଖାଇକି ତାପରେ। ଆ ସଜବାଜ ହେଇକି ସବୁ ଦୋଳି ପାଖକୁ ଯାଉ ସେଠି ସବୁ ଦୋଳି। ଖେଳୁ। ଆଉ ସମସ୍ତେ ଆଖ ପାଖରେ ସମସ୍ତେ ଯୋଉ ଘର ପାଖରେ। ସମସ୍ତେ ଡାକନ୍ତି ପିଠା ଖାଇବା ପାଇଁ ଆମେ ତାଙ୍କ ଘରକୁ ଯାଉ ପିଠା ଖାଇବା ପାଇଁ ଆଉ ସେମାନେ ବି ଆମ ଘରକୁ ଆସନ୍ତି। ପିଠା ଖାଇବା ପାଇଁ, ଆଉ ସବୁ ପ୍ରକାର ତ ପିଠା ହୁଏ ଘରେ। ଚକୁଳି, କାକେରା, ସୁଜି କାକେରା। ତାପରେ ମଣ୍ଡା ପିଠା ତ ହୁଏ ନା ମଣ୍ଡା ପିଠା ହୁଏନି। କିନ୍ତୁ ପୋଡପିଠା ଆଉ ସବୁ ପ୍ରକାର ପିଠା ହୁଏ। ଆଉ ତା ସାଙ୍ଗରେ ମଟର ତରକାରୀ ଥାଏ ସବୁ ଖାଇବା ପାଇଁ। ଆଉ। ଖିରି ଟା ବି ହୁଏ ଆମର। ଆଉ ରଜରେ ତ ପାନ ମିଠା ପାନ କଡା ପାନ ତ ଖାଇ ହୁଏନା ଝିଅ ପିଲାଙ୍କର। ଆଉ ମିଠା ପାନ ଲୁଡୁ ଫୁଡୁ ଖେଳାଯାଏ ସବୁ। ଲୁଡୁ କିତିକିତି ହେରିକା ସବୁ ଖେଳନ୍ତି ଆଉ। ସବୁ ସେଇ ଟାଇମରେ ତ ତାସେ ଲୁଡୁ ଖେଳାଯାଏ ଆଉ ଆପଣଙ୍କ ଆଡେ କଣ ଖେଳନ୍ତି କି?
ହଁ ଆମ ଆଡେ ବି ଏଠି ଝିଅ ପିଲାମାନେ ଲୁଡୁ ଖେଳନ୍ତି ଖୋ ଖୋ, ପୁ ଛି। ତ ପୁଅ ପିଲାମାନଙ୍କର ବି ଏଠି ପ୍ରତିଯୋଗିତା ହୁଏ କବାଡ଼ି ଖେଳର ପ୍ରତିଯୋଗିତା ହୁଏ। କ୍ରିକେଟ ଖେଳର ବି ପ୍ରତିଯୋଗିତା ହୁଏ ରଜରେ ତ ବହୁତ ପ୍ରକାର ଦୋଳି। ପଟା ଦୋଳି, ସେଠୁ ନିଶାଣୀ ଦୋଳି, ଚକି ଦୋଳି, ମାନେ ମହୋତ୍ସବରେ ବହୁତ। ପ୍ରକାର ଦୋଳି ବି ମାନେ ଲାଗିଥାଏ। ତ ଛୋଟ ବଡ଼ ସମସ୍ତେ ହିଁ ଦୋଳି ଖେଳନ୍ତି ଆଉ ରଜ ଟା ଯେହେତୁ ଆମର ମୁ ମୁଖ୍ୟ ପର୍ବ ତେଣୁକରି ଆଗ ସକାଳୁ ଉ ଉଠିକି ଗାଧୁଆ ପାଧୁଆ କରିକି ହଳଦୀ ଲଗେଇକି ଗାଧଉ, ଗାଧେଇ ସାରିଲା ପରେ ସଜବାଜ ହେଇ ବଡ଼ମାନଙ୍କର ଆଶୀର୍ବାଦ ନେଇ ଆମେ ଦୋଳି ଖେଳୁ ସମସ୍ତିଙ୍କ ଘରକୁ ଯାଉ ସମସ୍ତିଙ୍କ ଘରେ ପିଠା ମିଠା ଆଁ ସବୁ କିଛି ଖାଉ ତ ତାପରେ ସମସ୍ ପୋଭୋଗ ଘରର ପିଲାମାନେ ବି ଆମ ଘରମାନଙ୍କୁ ଆସନ୍ତି ଖାଇକି ସାଙ୍ଗ ହେଇକି ଗାଆଁ ବୁଲୁ ଗାଆଁରେ ଯେ ଯେତେକ ସବୁ ଦୋଳି ପଡ଼ିଥାଏ ସେଠି ଯାଇକି ଦୋଳି ବି ଖେଳୁ। ହୁଁ ତ ରଜ ତ ମୁଖ୍ୟତଃ ଆମର ଯୋଉ ଚାରି ଦିନ ପାଳନ ହୁଏ। ସଜବାଜ ହଉ ତାପରେ ରଜରେ କିଛି କାମ କରିବାକୁ ବି ପଡିି଼ ନଥାଏ। ଏବେ ଆପଣଙ୍କ ଆଡ଼େ କଣ କାମ କରିବାକୁ ପଡିଥାଏ?
ନାଇଁ ଆମ ଆଡେ଼ ରଜରେ ଝିଅ ପିଲାମାନେ କିଛି କରନ୍ତିନି। ଆ ପୂଜା ବି କରା ଯାଏନା ସେ ସବୁ ପୁଅ ପିଲା କରନ୍ତି। ଆ ଆମର ତ ସେଠି ରଜ ମହୋତ୍ସବରେ ଛୋଟ-ଛୋଟ ଛୁଆ ମାନେ ସବୁ ଆଗୁଆ ସବୁ ଅଭ୍ୟାସ କରିକି ରଖନ୍ତି, ସବୁ ଡ୍ୟାନ୍ସ ଫ୍ୟାନ୍ସ କଣ ହୁଏ। ଛୋଟ ଛୋଟ ଗିଫ୍ଟ ବି ଦିଆଯାଏ ସେ ସବୁ ଆଉ ଯେ ଯାହା କରିପାରିଲା ଡ୍ୟାନ୍ସ କଲା। କିଏ ଗୀତ ଗାଇଲା କିଏ ଆକ୍ଟିଙ୍ଗ କଲା ସବୁ ହୋଇଥାଏ ସମସ୍ତଙ୍କୁ ଲାଷ୍ଟରେ-ଏ-ଏ ଗିଫ୍ଟ ବି ଦିଆ ବି ହେଇଥାଏ ତିନି ଦିନ ଯାକ। ଅ-ଅ-ଅ ସବୁ ରାକ୍ସ ଉଁ-ଉଁ-ଉଁ ତିନି ଦିନ ଯାକ ଖାଇବା ହେଇଥାଏ ପୁରା ଗାଆଁଟା ଲୋକ ଖାଇବା ପାଇଁ। ସବୁ ହେଇଥାଏ ଆଉ ସେଠି ଦୋକାନ ଛୋଟ-ଛୋଟ ଦୋକାନ ବି ପଡିଥାଏ ଯାଆ ଯେମିତି ପାନ ଦୋକାନ‌ ହେରିକା ମିଠା ପାନ କି ଆଁ ଗୁପଚୁପ୍ ଦୋକାନ ଆସିଥାଏ କି ଆଉ କଣ ଆସିଥାଏ ଏମତି ଛୋଟ-ଛୋଟ ଆଇସ୍କ୍ରିମ ଦୋକାନ। ସବୁ ଟେଲ୍ ଠେଲା ଗାଡ଼ିରେ ଆଣିକି ବିକନ୍ତି ବି। ଯିଏ ଯାହା ପସନ୍ଦରେ ସେଠି ଖାଇ ପାଇଲ ବି ଆଉ ସବୁ ଦିନ ସବୁ ଦୋଳି ଫୋଳି ଖେଳା ଯାଏ, ସନ୍ଧ୍ୟାରେ ସେଠି ତ ମେଲୋ ମେଲୋଡ଼ି ବିି ଆ ମେଲୋଡ଼ି ଛୋଟ ଛୁଆମାନଙ୍କର କି ବଡ଼ ବି ଆମେମାନେ ବି ନାଚ ଗୀତ ସବୁ ହୁଏ ସେଠି, ଆଉ ସମସ୍ତଙ୍କ ଗିଫ୍ଟ ବି ଶେଷରେ ପ୍ରାଇଜ୍ ବି ଦି ଦିଆଯାଏ। ଆଉ ଆବ ସଜବାଜ ହେଇକି ସବୁ ଯାଆନ୍ତି ସେଠି ବି ଜଣେ ଜଣେ ମେହେନ୍ଦୀରୁୁ ଯେ ଲଗେଇ ନଥାଏ ବି ବସିକି ମେହେନ୍ଦୀ ଲଗାନ୍ତି ସବୁ ସେଇଠି ସଜବାଜ ବି ହୁଅନ୍ତି। ଆଉ ଫଟୋ କଥା ତ ସବୁଠୁ ଇଏ ଆ ସମସ୍ତେ ମିଶିକି ଫଟୋ ଫଟୋ ଉଠାନ୍ତି ସବୁ ଯାହା କର୍ କରନ୍ତି ତାଙ୍କ ଆଡି଼କି
ହଁ ତ ଆମର ବି ରଜରେ ଏଠି ଯୋଉ ମହୋତ୍ସବ ଲାଗେ ସବୁ ତିନି ଚାରି ଦିନଯାଙ୍କ ତ ଏଠି ମୀନା ବଜାର ବି ପଡ଼ିଥାଏ, ପ୍ରତ୍ୟେକ ଦୋକାନରେ କୋଡ଼ିଏ ଟଙ୍କିଆ ତିରିଶ ଟଙ୍କିଆ, ପାଞ୍ଚ ଟଙ୍କିଆ ଦୋକାନ ଏମିତି ବି ଖାଇ ଖାଇବା ଷ୍ଟଲ୍ ଲାଗିଥାଏ। ସେଠି ବହୁତ ସେଠି ବି ବହୁତ ପ୍ରକାର ଛୁଆଙ୍କ ପାଇଁ ଦୋଳି ଥାଏ ରଜ ପାନ ଥାଏ। ତ ଛୋଟ-ଛୋଟ ପିଲାମାନେ ସେଠି ସବୁ ସଜବାଜର ଜିନିଷ ଯେମିତି ମେହେନ୍ଦୀ ଅଳତା ଟିକିଲି କୁଙ୍କୁମ ସବୁ ସେଠୁ କିଣିଥାନ୍ତି ତ କିଣିକି ସେଠି ବି ମେହେନ୍ଦୀ ଲଗେଇଦବା ପାଇଁ ବି ଲୋକ ଥାଆନ୍ତି ସେ ଲଗେଇବି ଦିଅନ୍ତି। ଆଉ ରଜରେ ଆମେ ସବୁ ପ୍ରତ୍ୟେକ ଦୋଳିରେ ଫୁଲ ସଜଉଥାଉ। ଗୋଲାପ ଫୁଲ, ଗେଣ୍ଡୁ ଫୁଲ। ସବୁ ଦୋଳି ମାନଙ୍କରେ ସଜାଉ ଯେମିତି ଦୋଳିଟା ଦେଖିବାକୁ ପୁରା ଆକର୍ଷଣୀୟ ଲାଗିବ। ଆବ୍ ଦୋଳି ପାଖକୁ ବି ପିଠା ନେଇକି ସେଇଠି ସବୁ ପ୍ରକାରର ପିଠା ମିଠା ମିଶିକି ସବୁ ସାଙ୍ଗସାଥିମାନେ ଛୋଟ ବଡ଼ ପିଲାମାନେ ସମସ୍ତେ ମିଶିକି ଖାଉ। ତାପରେ ରଜରେ ଆମର ଏଠି ଯୋଉ ରଜ ପାଗ ଯେତେବେଳେ ସକାଳୁ ପୁରା ପାଗ ଭଲ ଦେଇଥାଏ ପବନ ମୁଁ ବର୍ଷା ପାଗ ଦେଇଥାଏ ବୁଲିବାକୁ ବି ଭଲ ଲାଗେ। ଆଉ ରଜରେ ଦୋଳି ଖେଳିବା ସହିତ ନାଚ ଗୀତ ବି ପ୍ରତିଯୋଗିତା ହୁଏ ନାଚ ଗିତରେ ଯୋଉମାନେ ପ୍ରଥମ ଦ୍ଵିତୀୟ ତୃତୀୟ ସ୍ଥାନ ଛୋଟ ଛୋଟ ପିଲାମାନେ ସବୁ ଯେଉଁମାନେ ଜିତିଥାନ୍ତି ତାଙ୍କୁ ଖାତା ପେନ୍ ଏମିତି କି ଟ୍ରଫି ସବୁ କିଛି ମିଳିଥାଏ। ତ ରଜରେ ଆମେ ବି ବୁଲିବା ପାଇଁ ବାହାରକୁ ବି ଯାଉ ଆଉ ଗୋଟେ ଗାଁ ମାନେ ନିଜ ଗାଁଠୁ ସେଠି ଅନ୍ୟ ଗାଁକୁ ବି ଯାଉ ସେଠି ବି ସବୁ ରଜ ମହୋତ୍ସବ ଦୋଳି ସବୁ ପଡ଼ିଥାଏ। ସେଠିକାର ଗାଁର ଲୋକମାନେ ବି ଆମ ଗାଁକୁ ଆସିଥାନ୍ତି ରଜ ଦୋଳିରେ ଦୋଳି ଖେଳିବା ପାଇଁ। ତ ଏମିତି ମିଶିକି ସମସ୍ତେ ସମସ୍ତିଙ୍କ ଗାଁକୁ ଯାଉ ବୁଲିକି ପିଠା ମିଠା ଦୋଳି ସବୁ ପ୍ରକାରର ଆକର୍ଷଣୀୟ ଜିନିଷ ବି ମୀନା ବଜାରରେ ପଡିଥାଏ ରଜ ପାଇଁ। ତ ସେ ଏଠୁ ବି ଆମେ କିଣିକି ଆଣିଥାଉ। ତ ସେଥିରୁ ରଜରେ ତ ଆମର ଶିଳରେ କିଛି ବି ବଟାଯାଏ ନାହିଁ। କାରଣ ଶିଳ ପୂଜା ହଉଥାଏ। ଏବଂ ବସୁମତୀ ସ୍ଥାନ ଦିନ ଠାକୁର ଗାଧୋଇ ସାରିଲା ପରେ ଶିଳରେ ଯାହା ବଟାବୁଟି ହୁଏ ରଜ ସେ ଚାରି ଦିନ ତ ଝିଅ ମାନେ ଏ କିଛି ବି କାମ କରନ୍ତିନି। କାରଣ କୁହନ୍ତି ଯେ କିଛି କଟା କଟି କରିବେନି କି ରୋଷେଇ କରିବେନି ତ ବୁଲନ୍ତି। ତ ରଜଟା ହେଉଚି ଆମର ପ୍ରମୁଖ ପର୍ବ। ଆମେ ସମସ୍ତେ ମିଳିମିଶି ସମସ୍ତେ ମିଳିମିଶି ବୁଲୁ ଖେଳୁ ନାଚୁ। ଦୋଳି ତ ବହୁତ ଭଲ ଲାଗେ ଯେତେବେଳେ ଦୋଳି ପୁରା ପବନ ରେ ଉଡୁଥିବ ମୁଣ୍ଡ ବୁଲେଇ ଦିଏ। ଆଉ ଆପଣଙ୍କ ଆଡେ ଦୋଳି ଖେଳିଲା ବେଳେ ଆପଣଙ୍କ ମୁଣ୍ଡ ମୁଣ୍ଡି ବୁଲାଏନା ନାଇଁ?
ହଁ ଦୋଳି ତ ମୁଁ ଜାଣିଚି ଉଁ ଜଣ ଜଣଙ୍କର ଝୁଲିଲେରେ ମୁଣ୍ଡ ଫୁଣ୍ଡ ବୁଲା କି କଣ? ମୋର ଦୋଳି ଝୁଲିଲେ ମୁଣ୍ଡ ତ ବୁଲାଏନା କିନ୍ତୁ ଅଥାତ୍ ମାନେ ନ ଯୋଉ ଏକୁଟିଆ ଯୋଉ ପଟା ଦୋଳି ସେଥିରେ ଏତେ ଡର ଲାଗେ ନା। କିନ୍ତୁ ଲିଶୁଣି ଦୋଳିରେ ଟିକେ ଅଧିକ ଉଞ୍ଚା ଯେତେବେଳେ ସିଧା ହେଇଯାଏ ପୁରା ସେଇଗୁଟା ଟିକେ ଡର ଲାଗେ ନହେଲେ ମୁଣ୍ଡ କିଛି ହୁଏନ ମୋର। ଆଉ ଚକିରି ବାଲା ଯୋଉ ଦୋଳି ସେତଳେ କେବେ ବସିନି। ଏଥର ବସିବି। ଆଉ ଆପଣଙ୍କର ସେପଟେ କଣ ମୁଣ୍ଡ ଫୁଣ୍ଡ ବୁଲେ ଆମର ତ ଏମତି ହୁଏ ନା ବେଶୀ ଆଉ ଜଣ ଜଣଙ୍କର ଥାଏ ଯୋଉମାନାନଙ୍କର ସେମାନେ ଏତେ ଦୋଳିରେ ବସନ୍ତିନି। ଖାଲି ବସିଲେ ବି ଝୁଲନ୍ତିନି। ଏବେ ସେ ଦୋ ଆମର ଖରା ତ କମି ଯାଇଥାଏ ସବୁ ବୁଲାବୁଲି କରନ୍ତି ରଜରେ। ସବୁ ବୁଲା ମାନେ ଗାଁ ର ମନ୍ଦିର ଫନ୍ଦିର କି ଯୁଆଡେ ଯି ଯେମିତି ବୁଲାବୁଲି କରନ୍ତି। ଆଉ ପାଟ୍ ଫାଟ୍ ଯାଆନ୍ତି ପାଟ୍ ଫାଟ୍ ରେ ଦଳିଥାଏ। ଆଉ ଘରେ ବି ଲୋକମାନେ ଦୋଳି କରିଥାନ୍ତି ଦୋଳ ଦୋଳି କରିଥାନ୍ତ ସେଥିରେ ବି ଘରେ ବି ଦୋଳି ଖେଳିଥାଉ। ଆଉ ସବୁ ହୁଏ ଆଉ ଆପଣଙ୍କ ଘରେ ଦୋଳି ହୁଏ ନା ଖାଲି ରଜ ମହୋତ୍ସବରେ।
ନାଁ ନାଁ ଆମ ଘରେ ବି ଦୋଳି ହୁଏ ରଜ ମହୋତ୍ସବରେ ତ ମାନେ ପଛରେ ଯାଉ। ଦୋଳି କିନ୍ତୁ ଆଗ ପ୍ରଥମେ ନିଜ ଘରୁ ହିଁ ଦୋଳି ଖେଳୁ। ସଖାଳୁ ଉଠିକି ଯେତେବେଳେ ସଜବାଜ ହେଇସାରିଲା ପରେ ଠାକୁରଙ୍କୁ ଜୁହାର ହେଇସାରିଲା ପରେ ବଡ ଲୋକ କିନ୍ତୁ ସାଜବାଜ ହେଇକି ଅଳତା ଲଗେଇକି ଆମେ ଦୋଳି ପ୍ରଥମେ ନିଜ ଘରୁ ହିଁ ଖେଳୁ। ତ ଘରେ ଆମର ପଟା ଦୋଳି ହୁଏ। ଆଉ ଯୋଉ ଝୁଲା ଦୋଳିି ରେ ବି ଯୋଉ ଦଉଡି ରେ ଝୁ ଝୁଲା ଦୋଳୀ ଦୋଳିରେ ହୁଏ ସେଥିରେ ଚେୟାର ବାନ୍ଧିକି ବି ସେରା ଗୁଟେ କରୁ। ଖେଳୁ ତ ଆଉ ବାହାରେ। ରଜ ମହୋତ୍ସବରେ ତ ବହୁତ ପ୍ରକାର ଦୋଳି ପଡିଥାଏ ଚକ୍ରି ଦୋଳି ସେଇଠୁ। ପଟା ଦୋଳି। ବ୍ରେକ ଡାନ୍ସ ଦୋଳି ବହୁତ ପ୍ରକାରର ଦୋଳି ପଡିଥାଏ। ତ ଆମେ ସେଠି ବି ଯାଇ ଖେଳୁ କିନ୍ତୁ ଯୋଉ ଉପରକୁ ତଳ ଯୋଉ ଚକ୍ରି ଦୋଳିଟା ମା ମୁଣ୍ଡ ବହୁତ ଜୋର ବୁଲେଇ ଦିଏ ବାନ୍ତି କଲା ପରିକା ଲାଗେ କିନ୍ତୁ। ଖେଳିଲାଠୁ ବହୁତ ମଜା ଲାଗେ ସମସ୍ତେ ସାଙ୍ଗ ହେଇକି ଥାନ୍ତି ସେତେ ବେଳେ ଡର ଲଗେ ନା।
ଆଜ୍ଞା ମୁଁ ରଖୁଛି ଟିକେ।
ହଉ। ହଉ ଠିକ ଅଛି ଆଜ୍ଞା।